ମୁଁ ବହୁତ ଭଲରେ ଅଛି ତମେ କେମିତି ଅଛ?
ମୁଁ ବି ବହୁତ ଭଲ ଅଛି।
ଓହୋ ତୁମେ ଏବେ କେଉଁଠି ଅଛ ଘରେ ଅଛ ନା କେଉଁ ବାହାରେ ଅଛ?
ମୁଁ ଟିକେ ଏବେ ବିନ୍ଦୁସାଗର ଆଡେ ଆସିଥିଲି।
ଓହୋ! ବିନ୍ଦୁସାଗର ବୋଧେ ଲାଇଟ୍ ଶୋ ଦେଖିବାକୁ ଯାଇଛ।
ହଁ, ଲାଇଟ୍ ଶୋ ମୋ ସହପାଠିନୀ ସହିତ ଆସିଥିଲି ଟିକେ
ଓହୋ! ତେବେ ତ ବହୁତ ବଢିଆ ହୋଇଛି କିନ୍ତୁ ମୁଁ ତମକୁ ଗୋଟେ କଥା କହିବାର ଥିଲା।
ହଁ, କୁହ।
ଆମର ଆମର ଯୋଉ କୋଚିଂ ସେଣ୍ଟର ଅଛି, ସେଠି ଗୋଟେ ମାନେ ପିକନିକ ବଣ ଭୋଜିର ଆୟୋଜନ କରାହଉଚି, ତୁମେ ମିଶୁଚ ତ।
ହଁ, ଆମର କୋଉଠି ଟ୍ରିପ ପ୍ଲାନ୍ ହେଲା।
ଆମ ଟ୍ରିପ୍ ଟା ପ୍ଲାନ୍ ହେଇଚି କପିଳାସକୁ
ଢେଙ୍କାନାଳ।
ହଁ ଢେଙ୍କାନାଳ କପିଳାସ।
ତୁ ଯାଉଛୁ ନା ନାଇଁ?
ହଁ ମୁଁ ତ ଅବଶ୍ୟ ଯାଉଛି।
ଆଉ ମୁଁ ପୁରା ରେଡି ଅଛି, ପୁରା କାହିଁକି ନା ଢେଙ୍କାନାଳ ମୋର ବୋହୁତ ପସନ୍ଦ ଜାଗା।
କାହିଁ ସେଠକାର ବରା ବୋଧେ ତମକୁ ଭଲ ଲାଗେ?
ହଁ ମୁଁ ଖାଉଛି ବରା, ଆଉ ଆମ ଟିଉସନ ସାର୍ କଣ କହିଲେ? ଡେଟ୍ ଫିକ୍ସ ହେଲାଣି କି?
ଆମର ତ ଏଇ ରଜ ମଧ୍ୟରେ ଯିବା ବୋଲି ପ୍ଲାନିଂ ହୋଇଚି।
ହଁ ସାର୍ କହୁଥିଲେ, ଆସନ୍ତା ସଣ୍ଡେ ସୁଦ୍ଧା ବାହାରିବା ସକାଳୁ ଯଦି ବାହାରିବା ତାହେଲେ ସବୁ ଜାଗା ଭଲସେ ବୁଲି ପାରିବା, ସବୁ ଜାଗା କଭର ହବ ପୁରା।
ହଁ ମତେ ଏବେ ସାର୍ ଏବେ ମତେ କଲ୍ କରିଥିଲେ ଏବଂ ସେ ପଚାରିଥିଲେ କି ତମେ ସବୁ ତମ ସହପ ପାଠି ମାନଙ୍କ ସହ ଆଲୋଚନା କରି ମତେ ଜଣାଅ। କି କେଉଁ କେଉଁ ଖାଦ୍ୟ ପେୟ ବ୍ୟବସ୍ଥା କଲେ ଭଲ ରହିବ।
ଆମର ତ ଖାଦ୍ୟପେୟ କଣ ଆମର ଯାହାହେଲେ ସକାଳ ବାଲା ହଉଛି ତ ଅନ୍ନ ଆମର ରହିବ, ଡାଲମା ରହିବ। ତାସହିତ କଣ ତରକାରୀ ରହିବ, ଭେଜ୍ ଆଉ ନନଭେଜ୍ ପିଲାଙ୍କ ଅନୁସାରେ ବୋଟିଂ
ହଁ ତାହା ତ ଅବଶ୍ୟ ସତିିକ କଥା, ଆଉ ମୁଁ ସାରଙ୍କୁ କହିଛି କି ଯୋଉମାନେ ସକାଳେ ଯୋଉମାନେ ଆସିବେ, ମାନେ ଚାରିଟା ପାଞ୍ଚଟାରୁ ଆମର ବସ୍ ଏଠୁ ବାହାରିବ, ତ ଆଠ ଆଠଟା ନଅଟା ବେଳକୁ ଆମେ ପିଲାମାନଙ୍କ ପାଇଁ ଉପମା ଏବଂ ତରକାରୀ କରିଦେବା।
ଆମେ ଯେତେ ଶୀଘ୍ର ଯଥାଶୀଘ୍ର ଆମେ ବାହାରିଯିବା, ଚାରିଟା ରାତି ଭୋରୁ ବାହାରି ଗଲେ, ସେଠି ବି ଆମେ ଟିଫନ୍ କରିପାରିବା, ଏଠି ଟାଇମ୍ ଲସ୍ କରିବାନି ଆମେ
ନା ନା ମୁଁ କହୁଛି କି ଆମେ ବସ ରେ ଖାଇକି ଯିବା ମ
ହଁ, ଆମେ ବସରେ ଯାଉଥିବା ଯୋଉଠି ବାଟରେ ରହିବ ଷ୍ଟଲ, ସେଠି ଆମେ ଖାଇ ତ ପାରିବା।
ହଁ ସେଇଠି ଖାଇଦବା, ତାପରେ ଆମେ ସେଠି ଭୋଜି ଭାତ କରିକି ଫଟୋ ଫଟୋ ଆମର ଉଠେଇବା, ଆଉ ଗୋଟେ କଥା ତୁମକୁ କହିବାର- ଜଣେଇବାର ଥିଲା, ମୋ ମୋର ବାପ ମୋ ପାଇଁ ଏକ ନୂଆ କ୍ୟାମେରାଟେ କିଣି ଦେଇଛନ୍ତି।
ଓ, ଏଇଟା ତ ବୋହୁତ ଶୁଭର କାମନା। ଆମର ତ ଫଟୋ ପୁରା ରିଲସ ଫିଲ୍ସ ହେଇକି, ଆମେ ସେଇଠି କରିବା, ବହୁତ ନାଚ ଗୀତ ହବ, ବୋହୁତ ସେଇଠି, ଆମ ସ୍ମୃତିକୁ ଆମେ ରଖିପାରିବା, ସେଇ କ୍ୟାମେରା ଦ୍ଵାରା
ହଁ, ସ୍ମୃତି ରୁ ମନେ ପଡିଲା, ସ୍ମୃତି ଆସୁଛି ନା ନାଇଁ।
ସ୍ମୃତି ତ ତାର ତ ଦ୍ଵାଦଶ ଶ୍ରେଣୀ ଛାତ୍ରୀ ସେ ତାର ଷାଠିଏ ପ୍ରତିଶତ ରହିଥିଲା। ତ ସିଏ ଏବେ ବି ବି ସିଏ କରିବ କୋର୍ସ କରିବ ବୋଧେ, ଆମର କଲେଜରେ।
ହଁ ଯେ କିନ୍ତୁ ମୁଁ କହୁଚି କି ସେ ପିକନିକରେ କଣ ଆସିପାରିବ।
ହଁ ପିକିନିକ ରେ ସଣ୍ଡେ ତ ବୋହୁତ ଭଲର କଥା ଆମେ ଯିବା ସେଠି କୋଉ କୋଉ ଜାଗା ଯିବା ଆମେ ଢେଙ୍କାନାଳରେ?
ଢେଙ୍କାନାଳରେ ଆମେ ଯିବା କପିଳାସ ସପ୍ତ ଶଯ୍ୟା ଆଉ ଯଦି ଟ ସମୟ ହୁଏ ତେବେ ଆଉ ମୁଁ କହିଛନ୍ତି କି ସେଇ ପାଖାପାଖି ଆଉ ଗୋଟେ ଗୋଟେ ପବିତ୍ର ସ୍ଥାନ ଅଛି ସେଠିକି ମଧ୍ୟ ଯିବା।
ହଁ ସେଠି ଗୋଟେ ସଂସ୍ଥା ଅଛି ଗୋଟେ ଆ ମ ଅଛି ଜାଗା ଭଲ ଜାଗା ବୁଲିବା ପାଇଁ ଅଛି। ଏବଂ ବୋହୁତ ସୁନ୍ଦର ଜାଗା ହେଇଥିବ ନା ପାହାଡ ମଝିରେ ପୁରା ମହେନ୍ଦ୍ରଗିରି ପରି ଦବ।
ମହେନ୍ଦ୍ରଗିରି ପରି ତ ନୁହେଁ, କିନ୍ତୁ ବାବାଙ୍କୁ ଦେଖିବା ପାଇଁ ଟିକେ ମୋର ଇଚ୍ଛା।
ଉଆ, କପିଳାସ ରେ ତ ଦୁଇଶହ ଚଉରାଳିଶ ଟା ପାହାଚ ଚଢିକି ଯିବାକୁ ପଡିବ ନା? ପୁରା ମଜା ଅଲଗା ପ୍ରକାର ଆସିବ।
ହଁ କିନ୍ତୁ ସାର୍ କହୁଥିଲେ କି କିଛି ପିଲାଙ୍କର ସ୍ୱାସ୍ଥ୍ୟ ପ୍ରତି ଅସୁବିଧା ଅଛି ତେଣୁ ଆମେ ଗାଡି ନେଇକି ଯିବା।
ସେମାନଙ୍କୁ ଆମେ ଚକ ଗାଡିରେ ବସେଇ ଉପରେ ତାଙ୍କୁ ଛାଡିଦବା ଆମେ କିନ୍ତୁ ପାହାଚରେ ଚଢିକି ଯିବା ପୁରା ଆନନ୍ଦଦାୟକ।
ହଁ ତାହା ତ ଅବଶ୍ୟ ହବ କିନ୍ତୁ ଆମକୁ ମଧ୍ୟ କଷ୍ଟ କରିବାକୁ ପଡିବ କାରଣ ଏ ଏତେ ସିଢି ହେଲାଣି ଆମକୁ ଚଢ଼ିବାକୁ ବି କଷ୍ଟ ହେଇଯିବ।
କଷ୍ଟ କଲେ ହିଁ ଫଳ ମିଳିବ।
କିନ୍ତୁ ଆମେ ସେଠାରେ ଚାହିଁଲେ ଫଳ କିଣି ତ ପାରିବା।
ନା ଫଳ ମତେ ପସନ୍ଦ ନୁହେଁ ମତେ କଷ୍ଟ କଲେ ସେଇଠି ଗୋଟେ ଅନନ୍ଦମୟ ଜୀବନ ଉପରେ କାଟି ପାରିବା, ଯେ ଆମେ ଏତେ କଷ୍ଟ ଷ୍ଟ କରି ପାହାଡ ଛଡି ଆସିଛେ।
ହଁ ତାହା ତ ଅବଶ୍ୟ ଠିକ୍ କଥା। ଆମେ ଭାବୁଛୁ କି ଆମେ ଚାରିଟା ବେଳ ଏଠୁ ବାହାରି ଯିବା, ଭୋର ଚାରିଟାରୁ।
ହଁ ରେ ବିଲକୁଲ କପିଳାସ ସପ୍ତଚଯ୍ୟା ସରିଲା ପରେ ଆମେ ଢେଙ୍କାନାଳ ସାଇନ୍ସ ସେଣ୍ଟର ଯିବା।
ତାପରେ ଆମେ ଫେରିଲା ବେଳକୁ, ଛଅଟାରୁ, ଛଅଟାରୁ ସାତଟା ମଧ୍ୟରେ ଘରକୁ ଫେରିବାର ମାନେ ସେଠାରୁ କପିଳାସ ରୁ ଫେରିବାର ବନ୍ଦୋବସ୍ତ କରିବା।
ସେଇଟା ଦେଖିବା ନହେଲେ ଆମେ ସେଇଠି ରାତିରେ ରାତ୍ରୀରେ ଯାପନ କରିପାରିବା ସେ ସାଇନ୍ସ ସେଣ୍ଟର ଯୋଉ ଅଛି ପୁରା ଆନନ୍ଦ ମୟ ସାଇନ୍ସ ସେଣ୍ଟର। ତମେ ତମର ଦ୍ଵାଦଶ ଶ୍ରେଣୀରେ କୋଉ ଇଏ ରୁ ପାଠ ପଢିଥିଲ କୋଉ ଧାରାରୁ?
ମୁଁ ତ ବିଜ୍ଞାନରୁ।
ବିଜ୍ଞାନ ରେ ତମର କରୁଥିଲ ତ ତମେ କଳା ବିଜ୍ଞାନ ବାଣିଜ୍ୟ କାହିଁ ନେଲ ନାହିଁ?
ନା ନା ତାହା ମୋର ଇଛା ନଥିଲା ତେଣୁ
ଏବେ ମଧ୍ୟ ଆଧୁନିକ ଯୁଗରେ ଲୋକମାନେ ଆମର ଯୋଉ ଅଶୁ -ଅ ଯୁଗ ହେଲାଣି ତ ଲୋକମାନେ ଅ ଆମର କ-କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ଓ ଅଲଗା ଆ- ଧାରାରେ ଯାଉଛନ୍ତି। ତ ସେଥିରେ ଆପଣଙ୍କ କଣ ମତାମତ ରହୁଛି? ସେଇ କ କମ୍ପ୍ୟୁଟର ଲାଇନରେ ଯିବା କଥା?
କମ୍ପ୍ୟୁଟର ଲାଇନରେ ଯିବାର କିଛି ଅସୁବିଧା ତ ନାହିଁ। କିନ୍ତୁ ମୁଁ ଏତିକି କହିବି କି ହଁ କମ୍ପୁଟର ମଧ୍ୟ ଆମର ସହାୟତା କରୁଛି। କିନ୍ତୁ ତାର ଅପବ୍ୟବହାର ଆମଁ କରିବା ଉଚିତ ନୁହେଁ କାରଣ ତାହାର ଅତ୍ୟଧିକ ବ୍ୟବହାର ଆମ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ଖରାପ କରିପାରେ।
ଆପଣ କହିପାରିବେ କି? ଗୋଟେ ଭଲ ଯଦି ଗୋଟେ ଲୋକ କିଛି ଆଧୁନିକ ଜିନିଷ କିଣୁଛି ତା, ଆପଣ ଯଉଁ ଜିନିଷଟିର ନାଁ କହିଲେ ସେଇଟା କେତେ କଣ ପଡୁଛି ତା ମୂଲ୍ୟ?
କାହାର ମୂଲ୍ୟ କହିଲେ ମୁଁ ବୁଝିପାରିଲି ନାହିଁ।
ଯୋଉ ଆଧୁନିକ ଜିନିଷ ଆମେ କୌଣସି ଅପବ୍ୟବହାର କରିବାକୁ ଆପଣ ଯୋଉ କଥା କହୁଥିଲେ ତାର କେତେ କଣ ମୂଲ୍ୟାଙ୍କନ ପଡ଼ୁଛି ସେ ଜିନିଷ କିଣିବା କିଣିବା ପାଇଁ?
ଯେମିତିକି ଆମେ ଯଦି ଦେଖିବା ସାଧାରଣ ସାଧାରଣ ଯୋଗାଯୋଗ ପାଇଁ ଆମେ ଯେଉ ମୋବାଇଲ ଫୋନ ଟିକେ ୟୁଜ୍ କରୁଛେ ତାର ମୂଲ୍ୟ ବହୁତ କମ ମଧ୍ୟ ଅଛି, ବହୁତ ଅଧିକ ମଧ୍ୟ ଅଛି, ଯେପରିକି ଆପଣ ଦେଖିପାରୁଥିବେ ଅ ଦି ହଜାର ହେଇଗଲା ଦଶ ହଜାର ଟଙ୍କା ହେଇଗଲା ପଚାଶ ହଜାର ଟଙ୍କା ହେଇଗଲା ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସେ ଜିନିଷ ଅଛି।
ଆଜ୍ଞା ତ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଯଦି ଜିନିଷ ଅଛି ଲକ୍ଷେ ଟଙ୍କିଆ ଜିନିଷ ଆମେ ନ କିଣିକି ଗୋଟେ କମ ମୂଲ୍ୟାଙ୍କନର ମୋବାଇଲ ଧରିକି ମଧ୍ୟ, ସେ ଲକ୍ଷେ ଟଙ୍କା ଆମେ ଅ ଲଗେଇକି ଆମେ କୌଣସି ଭଲ ଜାଗା ଭାରତ ସାରା ଭ୍ରମଣ କରିପାରିବା, ବହୁତ କମ ଖର୍ଚ୍ଚ ହେବ।
ହୁଁ ତାହା ତ ଅବଶ୍ୟ ଠିକ୍ କଥା। କିନ୍ତୁ ତାର ଅତ୍ୟଧିକ ଆଉ ଏବଂ ଖରାପ ବ୍ୟବହାର କରିବା ମଧ୍ୟ ଆମ ପାଇଁ ଉଚିତ୍ ନୁହେଁ କାରଣ ସେଇଟା ହୋଇଛି କି ଆମର ଦୈନନ୍ଦିନ ଜୀବନକୁ ସାହାଯ୍ୟ କରିବା ପାଇଁ କିନ୍ତୁ ସେଥିରେ ଅନେକ ପିଲା ଅଛନ୍ତି ବହୁତ ସାରା ଖ ରା ଆ ମାନେ ବ୍ୟବହୃତ କରୁଛନ୍ତି। ଯଉଟାକି ଆମ କରିବା କଥା ନୁହଁ
ଖରାପ ବ୍ୟବହାର ତ କରୁଛନ୍ତି ବହୁତ ଯେମିତି କିି ଆପଣ ଜାଣିଥିବେ ଦାସ ବାବୁଙ୍କୁ। ତ ଦାସ ବାବୁ ଯୋଉ ଅଛନ୍ତି। ସେ ଆମର କଣ କରୁଛନ୍ତି ନା ମକା ତାରା ଦେଖୁଛନ୍ତି ମୋବାଇଲ ରେ ଅତ ଅପବ୍ୟବହାର କରୁଛନ୍ତି। ଆଉ ଢେଙ୍କାନାଳ ଯିବା ତ ସେଠି ଆମେ କଣ ବରା ଆଉ ମ୍ୟାଗି ଖାଇବା କି ସାତ ଉପରେ।
ନା ନା ମୋର ତ କଣା ବରା କୁ ସେ ଯଉ ଘୁଗୁନି ପସନ୍ଦ।
ଆଉ ଏଇଟା କେମିତି ହବ ମ୍ୟାଗି ତ ନିଶ୍ଚୟ ଖାଇବାକୁ ପଡିବ ପାହାଡ ଉପରେ ଯୋଉ ଆନନ୍ଦମୟ ମ୍ୟାଗି।
କିନ୍ତୁ ତାହାର ମୂଲ୍ୟ ବହୁତ ଅଧିକ ହେଉଛି ସେଠାରେ ଶହେ ଟଙ୍କା ବୋଲି ସେ ସବୁ କହୁଛନ୍ତି।
ହା ହା ହା ହା ପୁରା ସାର୍ କହିଲୁ ଆଉ ସାର୍ କଥା କହିଲୁ ଆଉ ମ୍ୟାଗି ଟା କମ୍ପଲସରୀ। ଆଚ୍ଛା ଟ୍ରିପରେ ପାଇଁ ହେଡ୍ କେତେ ଟଙ୍କା କଣ୍ଟ୍ରିବ୍ୟୁସନ ରହୁଛି ଜଣଙ୍କ କେତେ ଖର୍ଚ୍ଚ ଆସିବ।
ଖର୍ଚ୍ଚ ତ ଆମକୁ ସାର୍ କହିଛନ୍ତି କି ସାତଶହ ରୁ ଆଠଶହ ଟଙ୍କା ମଧ୍ୟରେ ପଡିବ ସମସ୍ତଙ୍କର।
ପୁରା ବଜେଟିଲି ମୁଁ ତ ପୁରା ରେଡି ଅନଲାଇନ ପେ କରିଦେବି ତୁମକୁ।
ଠିକ୍ ଅଛି ମୋତେ ତୁମେ ଅନଲାଇନ୍ ପେ କରିଦିଅ ମୁଁ ମୁ ଦିଲିପ ଭାଇଙ୍କୁ ତାଙ୍କୁ ଙ୍କୁ ଙ୍କୁ ପଇସା ଥ୍ରୁ ରେ ଦେଇଦେବି।
ଆଉ ସକାଳେ ସାଡେ ଛଅଟା ଭିତରେ ଟ୍ୟସନ ରେ ଆମେ ପହଞ୍ଚିବାକୁ ପଡିବ‌।
ହଁ ତାହତ। ହଁ ତାହା ତ ଅବଶ୍ୟ ମୁଁ କରିବି ଆଉ ଗାଧେଇକି ତ ନିଶ୍ଚୟ ଆସିବ।
ଆରେ ନା ରେ ବାବା ସେଠି ଆମେ ଯେ କପିଳାସରେ ଯୋଉ ଝରଣା ଟା ଗାଧେଇବା, ମୁଁ ସେଠି ଗାଧେଇବି ନାହିଁ ମୁଁ ସେ ସେଠି ଢେଙ୍କାନାଳ ରେ ଗାଧେଇବି।
କିଛି ନାହିଁ ଆମେ ଦିନକୁ ଦୁଇଥର ମଧ୍ୟ ତ ଗାଧୋଇ ପାରିବା ନା?
ଆଉ ରାହୁଳ ଶୁଣିଲୁ ଆମର ଟିଉସନ ରେ କେତେ ଜଣ ପିଲା ଆସୁଛନ୍ତି ଟ୍ରିପ ରେ।
ଆମର ପ୍ରାୟ ଚାଳିସି ରୁ ପଚାଶ ଜଣ।
ଆଉ ତୋର ଗଞ୍ଜିଟା ମୋ ପାଖରେ ଥିଲା ତମ ଗଞ୍ଜି ମୋଠୁ ନେଇଯିବ ଆଉ ଏକ୍ସଟ୍ରା ଟିସର୍ଟ ଗୋଟେ ଆଣି ସବୁ ଆମେ ସେଇଠି ଯୋଉ ଝରଣାରେ ଗାଧେଇବା। ତ ସେଇଠି ମାଙ୍କଡ଼ ବି ରହୁଛନ୍ତି ତ ମାଙ୍କଡ଼ ଯଦି ଆମର ଜିନିଷ ନେଇ ବ୍ୟାଗକୁ ନେଇଗଲେ ତ ସମ୍ଭାଳିକି ରଖିବାକୁ ପଡିବ ଆମକୁ।
ହଁ ଠିକ ଅଛି ମୁଁ ଏକ୍ସଟ୍ରା ନେଇଯାଇଥିବି ତମ ପାଇଁ।
ଆଉ ଦିବ୍ୟ କୁ କହିବୁ ଚିପ୍ସ ଆଣିବା ଚିପ୍ସ ବିସ୍କୁଟ ଆନିଲେ ଆମେ ଟିକେ ଖାଇବା।
ଚିପ୍ସ ବିଟ୍ଟୁତ ଆମେ ସେଠି ବି ତ କିଣିପାରିବା ନା
ସେଠି ଅଧିକା ମୂଲ୍ୟାଙ୍କନ ନଉଛନ୍ତି ତ ଆମେ ସପତାେଇଶ ହଜାର ଯାଇକି ଟ୍ରଉ ଭଲ ଭଲ ରାସ୍ତା। ତାର ଉପୁଡ଼ୁ ଯାଇକି ସେଠି ଘରୁ ନେଇକି ଗଲେ ଟିକେ ସୁବିଧା ହେବ।
ହଁ ସେଇଟା ବି ଠିକ୍ କଥା ଆଉ ନିଜ ସହିତ ଗୋଟେ ରନିଂ ସୁଜ୍ ବି ଆଣିଥିବ କାରଣ ସପ୍ତ ଶଜଯ୍ୟାରୁ ଉ କ ଆମେ ଆସିଲା ବେଳେ କିମ୍ବା ଚଢିଲା ବେଳେ ଟିକେ ଆମକୁ ସ୍ ମାନେ ଶକ୍ତି ଦରକାର।
ଆରେ ବା ଆ ଏଇଟା ତ ବହୁତ ଭଲ କଥା ମୋ ପାଖରେ ରନିଙ୍ଗ ସୁଜ ଆଗରୁ ଅଛି ମୁଁ ଦୌଡା ଦୌଡି କରିବା ପାଇଁକା ଜୋତା ମୋ ପାଖରେ ଅଛି। ତ ମୁଁ ଯାଉଛି ଆଉ ସେଠି ପ୍ଲାନେଟୋରିୟମ ଗୋଟେ ଅଛି ପ୍ଲାନେଟୋରିୟମ ବି ଗଲେ କେମିତି ହୁଅନ୍ତା।
ହଁ ପ୍ଲାନେଟୋରିୟମ କଥା ତ ବହୁତ ଭଲ କଥା ମୁଁ ଦେଖୁଛି ଦେଖ ମୁଁ ପ୍ରିନ୍ସିପାଲଙ୍କ ସହ କଥା ହଉଛି। ଦେଖିବା ସେ କଣ ନିର୍ଣ୍ଣୟ ନେଉଛନ୍ତି।
ଚାଲ ତାହେଲେ ମୁଁ ପ୍ୟାକିଂ ଆଜି ରାତିରୁ ସାରିଦବା ହେଲା ରାତିରେ ଶୋଇପଡେ ଜଲ୍ଦି। ସେଥିପାଇଁ ସକାଳୁ ନିଦ ଭାଙ୍ଗିବ ହେଲା। ଆଉ ଦଶଟା ଭିତରେ ଜଲ୍ଦି ଶୋଇପଡ କାହିଁକିନା ଏବେ ଆମ ପା ସମୟ ବହୁତ କମ ଅଛି। ଆଉ ତୁ ଶୋଇପଡ ରାତିରେ ଠିକ ଅଛି।
ହଁ ମୁଁ ତ ଶୋଇହିପଡିବି ହେଲେ ତ ତୁମର ଖାଇବା ପିଇବା ବ୍ଯବବନ୍ଦୋବସ୍ତ କଣ ତମେ କେତେ କଣ ମାନେ। କେତେବେଳେ ଖାଇବ।
ମୁଁ ତ ମୋର ଖାଇବା ପିଇବା ସରିଗଲାଣି ଆଉ ମୋର ଯୋଉ ମୁଁ ଖାଉଛି ମୋର ମେଡିସିନ ଖାଉଛି। ତ ସେଟା ବି ଖାଇସାରିଛି। ତ ଚାଲ ଆଉ ଏବେ ଆମେ ସମୟ ବ୍ୟଥା ନ କହିବି ଏବେ ତ ନଅଟା ବାଜିବ। ଅପରାହ୍ନ ନ ନଅଟା ବାଜିବାର ହେଲାଣି ତ ଦଶଟା ଭିତରେ ତୁ ଶୋଇ ପୁରା ରେଡି କରିକି ସବୁ ଶୋଇପଡ କାଲି ସକାଳ ପାଞ୍ଚଟାରେ ଭେଟ ହବା କଣ କହୁଛୁ।
ଠିକ୍ ହଁ ସେଇଟା କଥା ଅବଶ୍ୟ ଠିକ୍ କଥା ଆମେ କାଲି ପିକ୍ନିକ ଯିବା ଆଉ ପିକ୍ନିକ୍ ତ କେଉଁ ବସ୍ ଆସିବ ମୁଁ ତମକୁ ସେ ତୁ ସକାଳେ କଲ୍ କରି କହିଦେବି ଠିକ୍ ଅଛି ତେବେ ଚାଲ ଯିବା। ଖାଇବା ମୁଁ କଲ୍ ଟିକେ ରଖୁଛି ଠିକ୍ ଅଛି।
ଠିକ୍ ଅଛି ବୋହୁତ୍ ଭଲ ନିଜର ଧ୍ୟାନ ଦିଅ।